ହାଲୋ ଜୟ ଶ୍ରୀ ଜଗନ୍ନାଥ।
ହୁଁ ଜଗନ୍ନାଥ।
ମୋ ଭଏସ ଆପଣଙ୍କୁ ଭଲସେ ଶୁଭା ଯାଉଚି କି?
ହାଲୋ ହାଲୋ
ହାଲୋ, ମୋ ଭଏସ ଆପଣଙ୍କୁ ଭଲସେ ଶୁଭାଯାଉଛି?
ଉୁଁ ଉୁଁ
ଆଉ ଆପଣ କଣ କରୁଚନ୍ତି?
ମୁଁ ବସିଛି।
ଆଛା, ଆଉ କଣ ଖାଇବା ସକାଳୁ ସକାଳୁ?
ତମେ କିଏ? କଥା ହୋଉନୁ ଉଁ। କୋଉ ମଣିଷ? ହୁଁ।
ଆଜ୍ଞା।
ପୁରୀରୁ ବ ପୁରୀରୁ?
ନା ପୁରୀ ନୁହ ଏ ବ୍ରହ୍ମପୁର।
କଣ କହୁଛ?
ମୁଁ କହିଲି କି ବ୍ରହ୍ମପୁରରୁ।
ହଁ କହୁଛ କଣ?
ମୁଁ କହିଲି କି ସକାଳୁ ସକାଳୁ କଣ ଖାଇବା ହେଇଛି ଆପଣଙ୍କର? ଆଛା ହଉ ଆପଣଙ୍କ ଦେହ ଭଲ ଅଛି?
ହୁଁ ହୁଁ।
ଆଛା ଆଉ ଆପଣ ଏଥର କଣ ର ରଜ କହୁଛି। ଆପଣଙ୍କ ରଜ ଏଥର କେମିତି କଟିଲା?
ଭଲରେ।
କେମିତି କଣ କଟିଲା ଟିକେ ଭଲସେ କହୁନାହାନ୍ତି। ଭଲରେ କଟିଲା ତ ସମସ୍ତଙ୍କର ତ ଭଲରେ କଟିଥିବ ନା।
ରଜଟା କଣ ପୁଅ ପିଲାଙ୍କର କି?
ଯାହାବି ହେଲେ ରଜରେ ଝିଅ ପିଲା ମାନେ କଲେବି, ପୁଅ ପିଲା ମାନେତ ଯାହାବି ହେଲେ ସାଙ୍ଗସାଥି ସହିତ ଏଞ୍ଜୟ କରନ୍ତି। ତିନା?
ହୁଁ ହୁଁ
ଆଛା ଆପଣ ସେ କେମିତି କଣ ସେଲିବ୍ରେସନ କରୁ ଥିଲା ରଜ ଆପଣଙ୍କ ସାଇଡରେତ ସେଇକଥା ମତେ ଆପଣ ଟିକେ କହିବେ। ଆଛା, ଆଛା ଆପଣଙ୍କ ଘର କୋଉଠି?
ଆମ ଘର ଭୁବନେଶ୍ୱର।
ଭୁବନେଶ୍ୱର କୋଉ ଜାଗା?
ସୂର୍ଯ୍ୟନଗର।
ଓହୋ ମୁଁ ଜାଣିନି ତାହେଲେ। ସୂର୍ଯ୍ୟନଗରଟା ମାନେ ହଁ ଯେ ମେନ ମେନ ଯାଗ୍ କାଇନା ଜାଣିଛି ଆପଣଙ୍କ ଘର ସେ ପାଖା ପାଖି କୋଉଠି ହେଇଥିବ କହୁନାହାନ୍ତି?
ସେଇଟା ମେନ୍ ଜାଗା ନୁହଁ କି?
ମୁଁ ଜାଣିଲି ତ କାହି ମେନ୍ ଜାଗା ବୋଲି କହୁନାହାନ୍ତି କୋଉ ଜାଗା ମାନେ
ଛଅ ନମ୍ୱର ମେଡ଼ିକାଲ ସେଇଟା ତା ପାଖରେ ସାତ ନମ୍ବର
ଆଛା ତମେ ସେଇଟା କହିବ ୟୁନିଟ ନାଇନ କି ୟୁନିଟ ସେଭେନ ତ ସେଇଟା କହିଲେ ମୁଁ ଜାଣିବି ଆପଣଙ୍କ ବିଷୟରେ ହଁ ସେଇଟା ଆମର ୟୁନିଟି ୱାନ।
ହୁଁ।
ଆଜ୍ଞା। ଆମେ ଏତେ ବୁଲାବୁଲି କରୁନା ତ ସେଥିପାଇଁ ଆମେ ଜାଣୁନୁ କୋଉଟା କୋଉ ଜାଗାରେ ଅଛି। ତ ସେ ଟିକେ ହିଣ୍ଟସ ଦେଲେ ଆମେ ଜାଣୁ କି ଏଇଟା ଏଇ ଜାଗା କି ସେଇ ଜାଗା ବୋଲି।
ହୁଁ ହୁଁ।
ଆଚ୍ଛା ଆଉ ଆଉ କଣ କହିଲେ? ଆପଣ ଏଥର ରଥଯାତ୍ରାରେ
ହୁଁ ଯିବା
ଆଚ୍ଛା ସବୁ ବର୍ଷ ଯାଉନା ଏଇ ବର୍ଷ ଯିବ ଖାଲି?
ନା ସବୁ ବର୍ଷ ଯାଉଛି ନା।
କଣ ସାଙ୍ଗସାଥି ମାନେ ମିଶିକି ନା ଫ୍ୟାମିଲି?
ତାଙ୍କ୍ ନାଇଁ ନାଇଁ ସାଙ୍ଗସାଥି ମିଶିକି। ଫାମିଲି କୁଆଡେ ଆସିବେ? ଫାମିଲି ସାଙ୍ଗ ସାଥି ଯିବୁନା ଫାମିଲି ଗଲେ ବୁଲି ପାରିବୁକି।
ଫ୍ୟାମିଲି ଗଲେ ବୁଲି ପାରିବେନି? ସାଙ୍ଗସାଥି ଗଲେ ଖାଲି ବୁଲିକି ଆସିବେ?
ହଁ।
ଆଛା ଭଲ ଆଉ। ହଁ ବୁଲନ୍ତୁ ବୁଲିବାଟା ବି ଗୋଟେ କଳା।
ହୁଁ।
ଯାହା ହଉ ଆପଣ ରଥଯାତ୍ରରେ ପୁରୀ ଯାଉଛନ୍ତି। ଆଉ ଆପଣ ସାଙ୍ଗସାଥି ମାନେ ମିଶିକି ମାନେ ଓଡିଶାର କୋଉ କୋଉ ଜାଗା ସବୁ ଯାଇଛନ୍ତି?
ମୁଁ ଏଇ କୋରାପୁଟରୁ ସମ୍ବଲପୁରରେ ଏଇଆ ନା ଆଉ କୁଆଡେ ଯାଇନି।
ଆଚ୍ଛା ସମ୍ବଲପୁର ଯାଇଛ କେମିତି କଣ ଯାଇଛନ୍ତି ଆପଣ?
ଉଁ।
ଆପଣ ସମ୍ବଲପୁର କେମିତି କଣ ଯାଇଥିଲେ ସାଙ୍ଗସାଥି ମାନେ ମିଶିକି? ଟ୍ରିପ୍ଟା କେମିତି କଣ ଥିଲା?
କାରରେ।
ହଁ କାରରେ ଗଲେ। କେତେବେଳେ କଣ ବାହାରିକି ଗଲେ? ରାସ୍ତାରେ କୋଉ କୋଉ ମନ୍ଦିର ଗଲା ଯାହାବି ହେଲେ ତ ମନ୍ଦିର ଯାଇଥିବେ ନା?
ଆଉ ସେଗୁରା ମନେ ନାହିଁ।
ଆଚ୍ଛା ଆଉ କଣଟା ମନେ ଅଛି ତାହାଲେ ଆପଣଙ୍କର?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
ଯାଇଥିଲୁ ବୁଲାବୁଲି କରିକି ଆଇଲୁ ଆଉ।
ଆଚ୍ଛା ଭଲ ଆଉ। ଆଉ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ସମସ୍ତେ।
ହଁ ସମସ୍ତେ ତ ପଟିକୁଲାର ମଣିଷ ବି ଥିବେ ନା? ମୁଁ କହୁନାହାନ୍ତି କିଏ କିଏ ଅଛନ୍ତି? ହେ ଭଗବାନ୍।
ତମର କିଛି କାମ ଧନ୍ଦା ନାହିଁ ବୋଧେ?
ନା କାମ ଧନ୍ଦା ଥିଲେ ମୁଁ କାହିଁକି ଏଇ କାମ କରିଥାନ୍ତି।
ହଁ ଏଇଟା ସେଇଥିପାଇଁ ଟାଇମ ପାସ୍ କରୁଛ ଆଉ।
କାଇଁ ତମ ଟାଇମ ପାସ୍ କରୁନ କି?
ନାଇଁ ମୁଁ କାହା ସାଙ୍ଗେରେ ଟାଇମ ପାସ୍ କରେନି।
ଆଚ୍ଛା ହଉ ତାହେଲେ କାହିଁ କଲ୍ ରଖିଛନ୍ତି କଲ୍ କାଟିଦିଅନ୍ତୁ ନହେଲେ ଆଉ। ଠିକ୍ ଅଛି।